ହ୍ୟାଲୋ ଦିଦି ହଁ ଦିଦି ନମସ୍କାର, ଶୁଣିପାରୁଛନ୍ତି ମୋ କଥା କଣ କରୁଛ? ଆ ଆଜ୍ଞା ନମସ୍କାର, ମୁଁ କହିଲି ଶୁଭୁଛି ତ।
ଆଜ୍ଞା ଶୁଭୁଛି।
ହଁହଁ।
ମୋ କଥା ଶୁଣି ପାରୁଚଛନ୍ତି।
ହଁ କହ ହେ ଠିକ୍। କେଏ ଶୋଇପଡିଥିଲେ ଆଉ।
ଟିକେ ଶୋଇଥିଲି ଏଠି ବସିଛି, ଆଉ କୁହନ୍ତୁ କଣ କରୁଛନ୍ତି ଆପଣ?
ଏଇ ବସିଥିଲି ଆଉ।
ଆଉ। କଣ ଖିଆପିଆ ହେଇଥିଲା ଆପଣଙ୍କର? ଦୀପହରେ ଆଜି।
ଏଇ ଭାତ, ଡାଲି ଭଜା ଏଇଗୁରା ଆଉ। ଆଳୁ ଚଟଣିି।
ଆଉ କୁଆଡେ ବୁଲିବାକୁ? ହଁ ମୁଁ ଖାଇଥିଲି ଦି ପହରେ ଆମର ଭାତ ହେଇଥିଲା, ସୋୟାବିିନ ଆଳୁ ତରକାରୀ ଆଉ ଦହି ଏମିତି ହେଇଥିଲା ଆଉ। ମତେ ଟିକେ ଦହି ଭଲ ଲାଗେ ତ ମୋର ଦହି ହେଲେ ଆଉ ବେଶୀ ଦରକାର ନାହିଁ। ଆଜ୍ଞା। ଆଉ କୁଆଡେ କିଛି ବୁଲାବୁଲି? ଦଉଡିବାକୁ ଯାଇନାହାନ୍ତି?
ଏଇ ବୁଲୁଚି ଅଁ ନାଇଁ ରଜ କରିନି ଦିଦି
କାଇଁକି?
ହଁ ଏଇ ଗୋଟେ ଡିଉଟିରେ ରହିଯାଇଛି। ସିଏ ଗୋଟେ ନୂଆ ଟା ମିଳିଲାନି ଝିଅ ପିଲା କରିବା କ ଥା ଯେ ଆଉ ତାଙ୍କରେ ଛୁଟି ମିଳିଲାନି ନିଟ ପିଲାଙ୍କର ଟିକେ ଏକ୍ଜାମ ଅ ଛି ତାପରେ ବି ଆମର ଜେଜେ ଜେଜେ ମା ଗୋଟେ ଚାଲିଯାଇଛନ୍ତି।
ଓହୋ ହଁ ହଁ
ପରେ ମନ ଉଣା ହେଲା କିମତି ବୁଝେଇଦେଲି ମନକୁ ଆଉ ନୂଆ ତ ପିନ୍ଧିବୁନୁ କିଛି ବି ହବନି ଡ୍ରେସ କଲୁନୁ ଆଉ ଯେହେତୁ ଆମ ଓଡିଆର ପରମ୍ପରା ଟିକେ ମୁଁ ସବୁଥିରୁ ମାନିବାକୁ ପଡୁଚୁ ତ ମାନିଦବା ଟିକେ ଆଉ, ନାଁ କି
ଆଜ୍ଞା ଆପଣଙ୍କର ତ ନୂଆ ପିନ୍ଧା ହବନି
ହଁ ସେଥିପାଇଁ ପା ସବୁକିଛି ମାନୁଚନ୍ତି ଆଉ ଆଉ ମୁଁ ଏଇ ଆମର ମୁଁ ଯୋଉ ବଗିଚା ଟା କରିନି ନା ସେଇଠି ଟିକେ ବୁଲୁଥିଲି। କହିଲି ଦେଖିବା ଦିଦି କଣ କରୁଚନ୍ତି। ଆଜ୍ଞା ଆଜ୍ଞା ମତେ ଗଛ ଲଗେଇ ଲେକୁ ବହୁତ ଭଲ ଲାଗେ ବହୁତ ପସନ୍ଦ ବି ମୋର ଛୋଟ ଛୋଟ ଲଗେଇଚି ଛୋଟ ବଗିଚାଟେ ମୋର କରିଚି ଆଉ ବିଭିନ୍ନ ଚାରା ମଧ୍ୟ ମୁଁ ଆଣି କି ନର୍ସରୀରୁୁ ଆଣିକି ସୋ ଗଛ ବି ଆଣିକି ଲଗେଇଚି ତା ଦିହେରେ ମୁଁ କେତେଟା ଗଛ ଆଣିଚି ଗୋଲାପ ଗଛ କ ଆଉ ଫପା ବାଲା ରଙ୍ଗୀନ ରଙ୍ଗିନୀ ର ଯେମିତି କିି ରହୁଚି ଆଁ ଗୋଲାପି କଲର ର ଗୋଟେ ରହୁଚି ଆଉ ଗୋଲାପି ହ୍ୱାଇଟ ମି ମିଶି ଗଲେ ଯୋଉ କଲର ଆସେ ସେ କଲର ର ଗୋଟେ ଆଉ ହ୍ଵାଇଟ ରହୁଚି ଆଉ ୟେଲୋ କଲର ର ଗୋଟେ ଅଛି। ଆଉ ରେ ରେଡ ର ଗୋଟେ ଅଛି ଆଉ ପିଙ୍କ ର ବି କେତେ ଭେରାଇଟ ର ରିଙ୍ଗ ଅଛି। ତାକୁ ଲଗେଇଚି ହଁ ଆଉ ସୋ ଗଛ କେ ସେଟା ଲଗେଇଚି ଆଉ ଅଶୋକ ଗଛ ଜାଣିଥିବେ ଅଶୋକ ଗଛ ହୁଁ ନାଲି ଧଳା ହଳଦିଆ ଅରେଞ୍ଜ କଲର ଏମିତି ସବୁ ଲଗେଇଚି ଆଉ ଆମର କମଳା ଗଛ ଲଗେଇଚି ଆଉ ତା ଦେହରେ ନଡିଆ ଗଛ ଛୋଟ ଛୋଟ ଯୋଉ ସୋର ନଡିଆ ଗଛ ଟାଇପ ର ଯୋଉ ଗଛ ତାକୁ ବି ଲଗେଇଚି।
ଆଜ୍ଞା
ହଁ ଆଉ ଏ ମିତି ସବୁ ଭେରାଇଟିର ଗଛ ଲଗେଇଚି ତାକୁ ସାର ମୁଁ ଦିଏନି ବେଶୀ ଠିକ ଅଛି ସାର ଫାର ଦିଏନି ଏଇ ଯୋଉ ଆମର ଗାଈ ଫାଇ ଅଛି ତା ଦେହରେ ଖତ ଅଛି ସେଇ ଖତ କ ଆଣିକି ମୁଁ ଦିଏ ଆଉ ଗଛ ଲଗେଇଲା ବେଳେ ତାକୁ ଟିକେ ଖୋଳି ଦିଏ କୁଷେଇ ଦିଏ ଏଥେରେ ଖୋଳିକି ଗଛ ଲଗାଏ। ଆଉ କଣ ସେଟା କହିଲେ? ଫାଉଡ଼ରେ ଖୋଳିଦିଏ ଖୋଳି ଦେଇକି ଗଛ ଟା ଲଗେଇକି ପାଣି ଦେଇଦିଏ ଆଉ ଗଛ ବି ଭଲ ଫୁଲ ବି ଭଲ ଦିଏ ଛନକାା ଛନକାା ଫୁଲ ପତ୍ର ବି ଭଲ ସବୁଜ କଲର ପତ୍ର ହୁଏ। ବହୁତ ସୁନ୍ଦର ବି ଦେ
ଗଛ ଲଗେଇବାଟା ତ ବହୁତ ଭଲ କାମ କରୁଛନ୍ତି ଆଉ ଆପଣ
ଆଉ ବି ଆମର ଏଠି ଆମ୍ବ ଗଛ ଅଛି, ଓସ୍ତ ଗଛ ଅଛି ସବୁ ଗଛ ତା ଦେହରେ ମିକ୍ସ କରି ସବୁ ଲଗେଇ ଦେଇେଇଛି।
ଆଜ୍ଞା।
ହଁ ହଅଡା ଗଛ ଅଛି। ତାରି ଦିହରେ ସବୁ ସବୁ ଲଗେଇଦବି ବାଇଗଣ, ଭେଣ୍ଡି ସବୁଥିରୁ ସବୁଥିରୁ ଲଗେଇକି ପରିବା ଚାଷ ବି କରିଦଉଛି ତା ଦେହରେ।
ଯାହା ହଉ ଭଲ ଏଇଟା ଆପଣ ଗୋଟେ କରୁଛନ୍ତି ଏ ଟାଇପ ର ମାନେ କରିବା କଥା ଆକ୍ଚୁଆଲି ଆମର ଯାହାବି ଆମକୁ ଟିକେ ବି ଯଦି ଫ୍ରି ଟାଇମ ମିଳୁଛି ଆମେ କି ଛିଟା କିଛି ଗଛ ଆଜ୍ଞା
ଯସ୍ଟ କିଛି ହେଲା ଗୋଟେ ଘରେ ଗୋଟେ କିଛି ଇଛା ହେଲେ ବି ସାଙ୍ଗେ ସାଙ୍ଗେ କଣ ଆଜିକାଲି ବି ପରିବା ରେଟ କେତେ ହେଲାଣି କିଛି କିଛି ଲଗେଇକି ବି ଏମିତି ଧର କଞ୍ଚା ଲଙ୍କା ଟେ ଲଗେଇ ଦେଇେଇଛି ଟିକେ ବାରରୁ ଛିଡି ଆଣିଲି ଦଳି ଦେଲି ଭେଣ୍ଡି ଟିକେ ଭାଜି ଦେଲେ ଗୋଡେଇ ଦେଲେ ପଖାଳ ଭାତ ଆମ ତ ପଖାଳ ଭାତ ଖାଇବା ଲୋକ ପଖାଳ ଭାତ ଖାଇଲୁ ନ ଦଶଟା ବେଳକୁ ପଖାଳ ଭାତ ଖାଇଲେ ସେଥିରୁ ଟିକେ ଆଣିକି ଦଳିକି ଭାଜି ଦେଲେ କି ଟମାଟୋ ଟେ ଯୋଉ ବିଲାତିବାଇଗଣ ତାକୁ ବାଇଗଣ ଏକୁ ହେଲାରେ ଟିକେ ଭାଜି ଦେଇକି ମୁଁ ମୋର ପଖାଳ ଖାଇଦିଏ। ଭଲ ଲାଗେ ଲୁଣ କଞ୍ଚା ଲଙ୍କା ଦଳିଛି ଚଟଣି ଟା ବଢିଆ ଲାଗିବନି ପଖାଳ ଭାତ କୁ ପୁରା ତୋରାଣ ଉଠିଯିବ। ଟେଷ୍ଟ ପୁରା ଅଲଗା।
ସିଏ ଆକ୍ଚୁଲି କଣ ଆଜ୍ଞା ଆଚୁଲି କଣ? କହିଲେ ସି ମାନେ ନିଜେ ଗୋଟେ କିଛି ବାଇରେ ମାନେ କରିବେ ପରିବା ଚାଷ ହଉ ମାନେ ଯୋଉ ଗଛ ଟା ବି ହଉ ଆପଣ ଲଗେଇବେ ନିଜ ବାଡିରେ ସେଇଟା କେତେ ଖୁସି ଲାଗିବ ଆପଣ ତୋ ମାନେ ବାହାରୁ କିଣିକି ଆଣିକି
ପରିଶ୍ରମ ହଁ ଦିହର ପରିଶ୍ରମ ଝାଳ ବୋହିକି ଯେତିକି କଷ୍ଟଟ କରି ସେଟା ତାର ମୂଲ୍ୟ ଟା ବି ବୁଝିବ ବୁଝିବିି ପାରିବେ ନଷ୍ଟ ବି କରିବନି ଖାଦ୍ୟ ବି ଯୋଉ ନଷ୍ଟ ହଉଛି ଖାଦ୍ୟ ବି ନଷ୍ଟ ବି କରିବ କରିବାକୁ ବି ଇଚ୍ଛା ହବନି।
ଆଜ୍ଞା।
ଠିକ୍ କହିଲି ନା ଦିଦି
ଆଜ୍ଞା ଆକ୍ଚୁଆଲି ଆମର ଯଦି ଫ୍ରି ଟାଇମ୍ ମିଳୁଛି ଆମର ଆପଣଙ୍କର ସିନା ବାଡ଼ି ଛୋଟ ବଗିଚା ଅଛି ବୋଲି କିନ୍ତୁ ଜଣେ ଜଣେ ବି ଅଛନ୍ତି ଆମର ଛାତ ଉପରେ ସେ କିଛି କିଛି ପରିବା ଗଛ ହେଲା ଆଜ୍ଞା।
ଆମେ ଯେ କଣ ଲ ଦିଦୀ କନ୍ କହିଲ ଗ୍ଲାସ ଫ୍ଲାସ କି କୋଉ ଡବା ଫବାହେଲେ ଅଳ୍ପ ବାଲିପୁରେଇ ଦେଲୁ ବାଲିପୁରେଇ ଦେଇକି ଯୋଉ ଇଏ ଲଗେଇଦଉ କଣ କହିଲେ ଏଁ ଧନିଆ ଯେଉ ଆଣି
ହଁ ଧନିଆ ଗଛ ଆଜ୍ଞା।।
ତାପରେ ହଉଛି ଯୋଉ ପୋଦିନା ଗଛ ପୋଦିନା ପତ୍ର ତ ଦରକାର ତାକୁ ଲଗେଇ ଦେଇଥଉ ତାପରେ ଯୋଉ ଖଡା ମଡା ଯୋଉ ଶାଗ ନାଇଁ ତାକୁ ଯଦି ସେ ଯୋଉ କ୍ଷୀର ଲାଗି ତାକୁ ବି ସେ ପତି ଦେଲେ ସେ ତା ଦେହରେ ବି ଗଜରା ଦେଇକି ହୁଏ ତାକୁ ବି ଲଗେଇ ଦବ
ସେଇଥିରେ ସେଇଥିରେ ଯୋଉ ଖୁସି ଅଛି ନିଜ ଯେ ଗଛ ଲଗେଇବ ସେଥିରୁ ଫଳ ଫଳିଲେ ଖାଇବ ଆଉ ସେ ଆଉ କିଣିକି ଆଣିକି ଖାଇଲେ ସେଇଟା ନାହିଁ ଆଜ୍ଞା।
କିନ୍ତୁ ବହୁତ ଟେଷ୍ଟି ଆଉ ଗୋଟେ କଞ୍ଚା ଟମାଟର ରକୁ ପୁରା କଞ୍ଚା ଯୋଉ ନେଳିଆ ନେଳିଆ ଯୋଉ ଇଏ ଥାଏ ଯୋଟା ସବୁଜ ଟାଇପ୍ ର ଯୋଉ ଟମାଟର ହେଲା କି ତାକୁ ଆମେ ସେତେବେଳେ ଆମ ଭାଇ ହେରିକି ଆମେ କଣ କଳୁ ନା ଘର ପାଖରେ ଯୋଉ ଟମାଟର ଗଛ ସେଟବେ ତ କିଲୋ ଟଙ୍କେ ଦି ଟଙ୍କା ପୁରା ହଉଥାଏ। ଆଉ ସେତେବେଳେ ରେଟ କମ ଟିକେ ଥିଲା।
ଆଜ୍ଞା
ଏମତି ସବୁ ମିଳୁନଥିଲା କି ହୁଁ। ସେଇ ଟାଇମ ରେ ତାର ଆମେ ଆମର ଘର ପାଖରେ ଗୋଟେ ଜଣଙ୍କର ବାରି ଅଛି ବାରି ମାନେ ବିଲ ଘର ପାଖକୁ ପାଖ ସେ ଯଉ ପୋଖରୀ ଅଛି ପୋଖରୀ ବନ୍ଧ ସାଇଡ ରେ ସେ ସବୁ ପନିପରିବା ଚାଷ କ ଆମେ ଆମର ସବୁ ଛୁଆ ଗଲୁ ସେଠୁ ତୋଳି ଆଣିଲି କଂଞ୍ଚା କଞ୍ଚିା ଟମାଟର ତାର ପାଚଲାା ଟମାଟର ପାଚଲାା ଟମାଟରକୁ ଆଗେ ଦଳିଦେଲୁ କଂସଆ ଯୋଉ ଯୋଉ ନେଳିଆ ନେଳିଆ ଯୋଉ ଟମାଟର ତାକୁ ଗୋଲେଇ କରି ଉପରୁ କାଟିକି ତା ମଝିରେ ପୁରା ହାଣ୍ଡି ହାଣ୍ଡି ଭଳିଆ ଯୋ ସବୁ ମଝିରୁ କାଢିଦେଲା ପରେ ହାଣ୍ଡି ଭଳିଆ ହେଇଯିବ। ଫମ୍ପା ସେ ଯୋଉ ପାଚିଲା ଟମାଟର ହୁ ତାକୁ କଣ କଞ୍ଚା ଲଙ୍କା ରସୁଣ ଧନିଆ ପତ୍ର ସବୁ ପକେଇକି ତାକୁ ଦଳିଲି ଦୋଳିଲେ ଦୋଳି ବାସ୍ନା ମାନେ ମହ କଲେ ପୁରା ଅଲଗା ପ୍ରକାର ତା ତ ଭିତରେ ପୁରାଇଲୁ ଗୋଟେ ଚାମଚ ଟେ ଆଣିଲୁ ଏମିତିତି ଧୀରେ ଧୀରେ ଖାଇଲୁ ବଢିଆ ଲାଗିଲା ବିଶ୍ୱାସ କରିବନି ଏତେ ଟଷ୍ଟ ଅଲଗା ପ୍ରକାର ଆଉ ସେଇଭଳିଆ ମୁଁ କେବେ ବି ମୋ ଜୀବନରେ ଆଉ ଖାଇନି। ସେ ପାଚଲା ଟମାଟ ର କୁ ଟ୍ରୋ ତା ହେଲେ ଦଳି ଦେଲୁ। ଆଉ ସେ ଯୋଉ କଞ୍ଚା ଟମାଟର ମାନେ ଯୋଉ ଏ ସବୁଜ ର ଯୋଉ ଟମାଟୋ ତା ଖୁ ଖୋଳଟାାରେ ତ ତା ଦେହରେ ଢାଳିକି ଖାଇବୁ ସେଟା ଗୁଚୁ ଭଳିଆ ହେଇଗଲା। ଆଉ ଏଟା ତା ଯୋଉ ମଝିରେ ଯୋଉଗଡା ବାହା କଲୁ ଯୋଉ ଟମାଟୋର ରସ ଗୁରା ତା ଦେହ ବି ତା ଦେହରେ ମିଶେଇକି ବି ଦଳିଦେଲି। ଡେସ୍ ଟା ମାନେ ବଢିଆ ଲାଗିଲା।
ଏଇ ଗୋଟେୟୁନିକ୍ ଟେଷ୍ଟ ଅଛି ଆଉ।
ହଁ ଆ ସେ କଞ୍ଚାଟାକୁ ଲାଷ୍ଟରୁ ଚୋବେଇକି ଖାଇଦେଲୁ।
ସେ ତ ଭଲ ଟେଷ୍ଟ ଲାଗିବ ଆଜ୍ଞା।
ବଢ଼ିଆ ଲାଗିଲା ମାନେ ଏମତି ଟେଷ୍ଟ ଗୋଟେ ସେଟା ଗୋଟେ ନୂଆ ହୋଇଗଲା ଆମର। ହଁ ଛୋଟ ଆଉ ଛୋଟବେଳେ ଆମ କଣ କରୁ କଇଲେ ଯୋଉ ଉ ଧର ଗୋଟେ ଘରଟେ ତିଆରି କରିଦମୁଁ ଚାରିକର ଚାରିକଣ ରେ ଚାରିଟା ପୋତି କିଲି ବାଉଁଶ ବାଉଁଶ ପୋତି ଦବୁ ଚାରିକର ଲୁଗା ଟାକୁ ଟାଙ୍ଗି ଦମୁଁ ଗୋଟେ। ଉପରେ ଛଣ ଛଣ ଜରି ଏମିତି ପକେଇକି ତାପରେ ବତା ଫତା କାଠ ଫାଟ ଥୋଇକି ମାନେ ବନ୍ଧା ବନ୍ଧି କରିକି ପୁରା ଟାଇସ ଘରଟା ବନେଇମୁଁ ହେଲା କି। ଘରଟା ପୁରା ଘର ଆଗ ଟା ବାଟରେ ରହିବ ଛୋଟ ଛୋଟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା କରିବୁ ହେଲେ କି। କରିକି ତାକୁ ର ଠାକୁର ପୂଜା କରିବୁ ଦୀପ ଦୀପ ମିଶ୍ରି ଦେଇକି କଦଳୀ ଫଦଳୀ ଦେଇକି ଭୋଗ କରିକି ତାପରେ ଆମେ ଫିଷ୍ଟ କରିମୁ ସମସ୍ତେ ମୁଁ ଦେବି ଚାଉଳ ଆଉ ଜଣେ ଦେବ ଚାଉଳ ଆଉ ଜଣେ ଡାଲି ତେଲ ଏମିତି ସମସ୍ତେ ଘରୁ ଘରୁ ତ ସେତେବେଳେ ସବୁ କିଛି ହେଇଯାଉ ହେଲା। ଘରୁ ନେଇଆସୁ। ଆମେ ଛୋଟଛୁଆ ଆମେ ଉଷୁନାରେ ଭାତ ଘରେ କଇଲୁ କରିଦିଅ। ସେମାନେ ଆମ ପାଇଁ ରୋଷେଇ କରିଦେଲେ ଖେଚୁଡି ଟାଇପର କରିଦେଲେ ଆଉ ସମସ୍ତେ ମିଶିକି ଖାଇଲୁ ପୁରା ବଢିଆ ଲାଗିଲା ମ୍ୟାମ୍ ବିଶ୍ୱାସ କରିବନି ଠାକୁରଙ୍କୁ ସେ ଉଷୁନା ଚାଉଳ ବି ଭୋ ଗ ଦେଇଦେଇଚୁ।
ହେଲେ ଖୁସି ଲାଗେ ଆଉ।
ଆମେ ଆମେ ବି କିଛି ଜାଣିନୁ ସିଏ ବି ଜାଣିନାହାନ୍ତି ଘର ଲୋକ ଆମେ ଠାକୁର ପୂଜିଛୁ ଛୁ ବୋଲି ହେଲା କିି। ଜି ଗୋଟେ ବିଲ ପଟକୁ ଗଛ ଅଛି ନା ଆମ ବାରିପଛ ପଟକୁ, ସେମାନେ ଏତେ କଣ ଜାଣିଚନ୍ତି। ଛୁଆ ତାଙ୍କର ଖେଳୁଚନ୍ତି ତାଙ୍କର କଣ ଖେଳୁଚନ୍ତି ଖେଳୁଚନ୍ତି ଏମିତି କରିକି ଆମେ ଆମର ଭୋଗରାଗ ଦେଇ ଆମେ ଆମର ଚପଲ ପୁଣି ସେତେବେଳେ କଣ କହିଲ ଠାକୁରଘର କିନ୍ତୁ ଆମେ ଚପଲ ପୁରେଇ ଦେଇ ଚପଲ ପୁରେଇବା କଥା ଆମ ମୁଣ୍ଡରେଉ ସେତେବେଳେ ବୁଦ୍ଧି ଅଛି ନା। ଚପଲ ନିଅନ୍ତି ନନିଅବି। ସେଇ ଘରେ କିନ୍ତୁ ଗୋଟେ କଣକୁ ରଖିଛୁ। ଠାକୁର ଗୋଟେ କଣକୁ ରଖିଦେଇ। ଏଇଆ ଆଉ ଇଟା ଫିଟା ଥୋଇ ତାକୁ ଗୋଟେ ସିଂହାସନ ଭଳିଆ କରି ଠାକୁର ରଖି ମାଟିରେ ପୁଣି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କରି। ଦେଖିନଥିବ ମାଟିରେ ଯୋଉ କାଠି ଗେଞ୍ଜିକି ତାକୁ ପୁରା ଜଗନ୍ନାଥ ମୂର୍ତ୍ତି
ହଁ ହଁ ପିଲାବେଳେ ସେଇଟା ଆମେ ବହୁତ କରୁଥୁଲୁ ଆ
ସାଙ୍ଗ ହେଇକି ଯେତେବେଳେ ଆମେ ଥାଉ ବୋଉ ବୋଉକା ଯୋଉ ଖେଳୁ ସବୁ ଝିଅପିଲା ହେରିକା ଆମେ ସବୁ ମିଶିକି।
ଖେଳ ତ ଆମେ କେତେ ପ୍ରକାରର ବି ଆମେ ପିଲାବେଳେ ଆମେ ଖେଳିଚୁ ଆଜ୍ଞା।
ହଁ ସେ କପଡାକୁ ଏମିତି ଗୁରେଇ ଗୁରେଇ ଗୁରେଇ ତାକୁ ମଝିରେ ଏମିତି ଭାଙ୍ଗି ଦବ ସେଟାକୁ ଗୋଟେ ରବରଟେ ଭିଡି ଦବୁ ସେଟା ଗୋଟେ ମୁଣ୍ଡ ହେଇଗଲା। ଆଉ ତା ପେ -ମାନେ ହାତ ପୁଣି ଗୋଟେ ଏମିତି ଗୁରେ଼ଇ ବଳିତା ଭଳିଆ ଇଏ କରିଦମୁଁ ହାତ ବାହାରିଯିବ। ତାପରେ ହଉଛି ତା ଗୋଡ ବାହାର କରି ଯିବ ତାପରେ ତା ଗୋଡକୁ ବାନ୍ଧିଦମୁଁ ଗୋଡ ପୁରା ମଣିଷ ମୂର୍ତ୍ତି ଭଳିଆ ଯେମତି ଦେଖ ବିଲ ମାନଙ୍କରେ ଯେମିତି ପାଳଭୂ ତ ଗୋଟେ କୁହନ୍ତିନି ଯେମିତି ଦେଖେ ସେଇ ଟାଇପରେ କପଡାରେ ଆମେ ଗୋଟେ କଣ୍ଢେଇ କରିଦଉ। ଆମେ ସେ ଟାଇମରେ କଣ୍ଢେଇ କିଣିବା ମାନେ ଦଶ ଟଙ୍କା ଭଉତୁ। ସେତେବେଳ କଥା କୋହୁ
ହଁ।
କରିଦେଇକି ତା ଦେହରେ ତା ପେନ ଦିହରେ ଡଟ୍ ପେନରେ ତାକୁ ଆଖି, ନାକ, ପାଟି କରିଦବୁ।
ସିଏ କଣ୍ଢେଇ ହେଇଗଲା ଆଉ।
ଝାଡା ଗଲାବେଳେ ଝାଡା ସାଙ୍ଗରେ ନବୁ ଗାଧୋଇ ଗଲା ବେଳେ ତାକୁ ନେଇକି ଯିବୁ କିନ୍ତୁ ଗାଧୋଇବନି ଓଦା ହେଇଯିବ ନା। ଖେଳିିବୁ ବୋଉ ବୋଉକା ରୋଷ ରୋଷେଇ କରିବୁ ମାନେ କଣ କହିଲ ସଢେଇରେ ଯୋଉ ଗୋଡି ଆଉ ପତର ଡାଙ୍ଗକୁ ଏମତିରେ ସବୁ ରୋଷେଇକି ସଢେଇରେ କରିବୁ ତିନଟା ସଢେଇ ରଖିଦବୁ ନହେଲେ ଟେକା ତିନିଟା ତ ଦେଇକି ସେଥିରେ ଏମିତି ରୋଷେଇ କରୁ, ଭଲ ଲାଗେ ଆଉ ଜାଳ ମିଛି ମିଛିକା ଯୋଉ ଏଇ ସବୁ ଖେଳ ଖେଳନ୍ତି ଯୋଉ ଭଲ ଲାଗେ ନା?
ଏଇଟା ଗୋଟେ ପିଲା ବେଳର ଗୋଟେ ସ୍ମୃତି ଅଛି ଆଉ ସେଇ ଖେଳ ଆଉ ନାହିଁ କି ସେଇ ପିଲା ବେଳ ବି ଆଉ ନାହିଁ ଏବେ କାର ପିଲାମାନେ ଏଇ ସବୁ ଜିନିଷ ଆଉ ଏଇ ସବୁ ଜିନିଷ ଆଉ କେହି ଦେଖିବାକୁ ପାଉନାହାନ୍ତି କି ଖେଳୁନାହାନ୍ତି ପିଲାମାନେ ସେତେବେଳର ଥିଲା କିଛି। ସବୁ